ନମସ୍କାର।
ବନ୍ଧୁ ନମସ୍କାର। କୁହନ୍ତୁ ବସିଥିଲି। ଛାତ ଉପରେ ବସି ଥଣ୍ଡା ପବନ ଖାଉଛି ଆଉ
ଆଜ୍ଞା ଖାଇଥିଲେ କଣ‌?
ଖାଇଥିଲି ମାର୍କେଟ ଟିକେ ଯାଇଥିଲି ମାର୍କେଟ ରେ ଟିକେ ମୁଁ
ବଜାର ଆଜ୍ଞା।
ଆଜ୍ଞା ବଜାର ଟିକେ ଯାଇଥିଲି ବଜାରରୁ ହଁ ଆସିକିନି ଏବେ ଭେଜ୍ ଜଳଖିଆ ଟିକେ କରି ଏବେ ଆସି ଘରେ ପହଞ୍ଚିଲି ଘରେ ପହଞ୍ଚି ଛାତ ଉପରେ ବସି ଟିକେ ହା‌ୱଆ ଖାଉଛି ପବନ ଟିକେ ଖାଉଛି।
କଣ ଆଜ୍ଞା ଆପଣ ଯୋଉ ବଜାର ଯାଇଥିଲେ?
ଆଜ୍ଞା।
ଆଜ୍ଞା ବଜାର ତ ଦେଖିଥିବେ ଅଳିଆ ଆବର୍ଜନାର ତ ପ୍ଲାଷ୍ଟିକ୍ ଥିବ
ଅଳିଆ ଆବର୍ଜନା ଉପରେ ପ୍ଲାଷ୍ଟିକ୍ ପ୍ରବଳ ପ୍ଲାଷ୍ଟିକ୍ ପଡିଛି ସେ ପ୍ଲାଷ୍ଟିକରେ ସେଇ ପ୍ଲାଷ୍ଟିକ ନିଆଁ ଲଗେଇ ନ ନିଆଁ ନ ଲଗେଇଲେ ସେମାନେ ପୁରା ହଁ ପରା ମାନେ ଦୂଷିତ ହେଇଯାଉଛି ଆମର ବାୟୁମଣ୍ଡଳ ଦୂଷିତ ହେଇଯାଉଛି ସେ ଦୂଷିତକୁ ନେଇକି ଏବେ ଆପଣ କଣ କହିବାକୁ ଚାହୁଁଛନ୍ତି?
ଆଜ୍ଞା ଆପଣ ଯୋଉ କହିଲେ ବାୟୁମଣ୍ଡଳ ଦୂଷିତ ହେଇଯାଉଛି? ଆଜ୍ଞା ଆମେ ଫାଷ୍ଟରୁ ପ୍ଲାଷ୍ଟିକ ବ୍ୟବହାର କରିବା ଦର ଦରକାର ନଥିଲା ଯାହା ଫଳରେ ଆମେ ଏବେ ଆମ ପରବର୍ତ୍ତୀ ପିଢି ଯାହାଫଳରେ କିଛି ରୋଗ ର ଆକ୍ରାନ୍ତ ଆଗେ ଯେମିତି କିି ଏବେ ହଉଛି। ଏ କର୍କଟ ରୋଗ ଆଉ କିଡନୀ ଯୋଉ ଫେଲ ହଉଛି। ସବୁ ପ୍ଲାଷ୍ଟିକି ପାଇଁ। ଆଜ୍ଞା ପ୍ଲାଷ୍ଟ ପ୍ଲାଷ୍ଟିକ୍ ଆମେ ଯୋଉ ପାଣି ବୋତଲ ପାଣି ବୋତ ବୋତଲ ଯଦି କାଚର ହେଇଥାନ୍ତା ଯେମିତି କିି ଆପଣ ଯୋଉ ପିଉଥିବେ ଥଣ୍ଡା।
ହୁଁ।
ଆଜ୍ଞା ବୁଝିପାରୁଛନ୍ତି ତ ସେମିତି ଯଦି ହେଇଥାନ୍ତା ଆଜ୍ଞା କେତେ ଭଲ ହେଇଥାନ୍ତା।
ଆଜ୍ଞା ସେଟା ସେ ହଁ ସେ ସେ ଥଣ୍ଡା ପା ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ପ୍ଲାଷ୍ଟିକିରେ ପ୍ଲାଷ୍ଟିକ୍ ପାଣି ପ୍ଲାଷ୍ଟିକିରେ ପାଣି ପିଇବା ଦ୍ଵାରା କି ଥଣ୍ଡା ପିଇବା ଦ୍ଵାରା କି ଆମର ହଁ ଯେକୌଣସି ଜିନିଷ ବି ଆମର କୌଣସି ଦ୍ରବ୍ୟବି ପ୍ଲାଷ୍ଟିକ୍ ଦ୍ଵାରା ଆମ ପିଇବା ଦ୍ଵାରା ଆମର କେତେ ଆମ ଦେହ ପାଇଁ କେତେ କ୍ଷତିକାରକ ହଉଛି ସେଟା ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ଆଜ୍ଞା ନିଶ୍ଚୟ ମୁଁ ଜାଣିପାରୁଛିି।
ବାସ୍। ଜାଣିଛନ୍ତି ତ ଆମେ ସେଟାକୁ କେମିତି କଣ କରି କିିନି ଆମେ ସେଟାକୁ ଦୂରେଇବା। ସେଭଳିଆ କାମ ଏମିତି କଣ କରନ୍ତୁ ଯେ ସେଟା ଯେମିତି ଆମ ଜୀବନରୁ ଯେମତି ପ୍ଲାଷ୍ଟିକ୍ ଜିନିଷଟା ହଟିଯିବ।
ଆଜ୍ଞା ଏବେ ତ ମାନେ ପ୍ଲାଷ୍ଟିକ ତ ଏବେ ଚାରିଆଡେ ଆକ୍ରାନ୍ତ କରସାରିଲାଣି ଏ
ଷ୍ଟିକ୍ ପ୍ଲାଷ୍ଟକ ପ୍ଲାଷ୍ଟିକ ରେ ପିଇବା ଦ୍ଵାରା ଆମର ବହୁତ କିଛି କ୍ଷତି ହଉଛି। ବୁଝିପାରିଲେ କି ପ୍ଲାଷ୍ଟିକ ପିଇବା ଦ୍ଵାରା ଆମର କି ବହୁତ କିଛି କ୍ଷତି ଯେମିତି କି ପ୍ଲାଷ୍ଟିକ ରେ ଯାବତୀୟ ବହୁତ ପ୍ରକାର ରୋଗ ଏବେ ଜାଣିଛନ୍ତି ତ ଆପଣ ଏଇନେ ଯୋଉ ଭଳିଆ ରୋଗ ଆସୁଛି ବହୁତ ମାରା ମାରାତ୍ମକ ରୋଗ। ଆମର ପହଞ୍ଚୁଛି ଆମ ଦେହ ପାଇଁ ବହୁତ କ୍ଷତି।
ଆଜ୍ଞା।
ସେଇଟାକୁ ଆମେ କେମିତି କଣ କରିକି ଆମେ ସେଟାକୁ ଆମେ ଆମର ଆମ ଆମ ଆମ ଇଏ ମାନେ କେମିତି ସେଟାକୁ ଆମେ ଆମର ସେଇଟାକୁ ଦୂରେଇ ଦବା, ସେଇଭଳି ଆପଣ ସେମିତି କିଛି କାମ କରନ୍ତୁ ସେଇଟା ଯେମତି ଆମେ ଆମେ ଦୂରେଇ ଦବା। ପ୍ଲାଷ୍ଟିକ ଜିନିଷଟା ଯେମିତି ଆମ ଅଁ ଅଞ୍ଚଳରେ ଯେମିତି ପ୍ଲାଷ୍ଟିକ ଜିନିଷଟା ନ ରହିବ ସେଭଳିଆ କାମ କରନ୍ତୁ।
ଆ୍ ପ୍ଲାଷ୍ଟିକ ଜିନିଷ ଯଦି ଏବେ ଚାରିଆଡେ ଆକ୍ରାନ୍ତ ହେଇିସାଲାଣି ଏତେ ସହଜରେ ଯିବନି ଁ ଯାହା ଫଳରେ ଆମକୁ ବହୁତ ସଂଘର୍ଷ କରିବାକୁ ପଡିବ, ସଂଘର୍ଷ ମାନେ ଆଜ୍ଞା ଏବେ ଆମେ ସରକାରକୁ ଗୋଟି କ ଗୋଟେ ଦରଖାସ୍ତ ରେ ପ୍ଲାଷ୍ଟିକ ମାନେ ଦ୍ରବ୍ୟକୁ ମା ବଜାରରେ ଏ ବିକି ବିକିବାକୁ ମାନେ ନ ବିକିବାକୁ ଅନୁମତି ଦିଅନ୍ତି। ଯାହା ଫଳରେ ଆମର ବି କିଛି କ୍ଷତି ହବନି, ଏ ବଜାର ଲୋ ବୁଦୁ ମାନେ ଅନ୍ୟ ଲୋକମାନୋ ତାଙ୍କର ବି କିଛି କ୍ଷତି ହବନି ଯଦି ସରକାର ତାକୁ କିଛି ନିଷ୍ପତି ନ ନେଲା ଆମେ ରାଜରାସ୍ତାକୁ ଓହ୍ଲେଇବାକୁ ପଡିବ ଯାହା ଫଳରେ ବହୁତ ବହୁତ ଜନଜୀବନ କ୍ଷତି କାତ ହଉଛ ଆପଣ ତ ଏବେ କହୁଥିଲେ। ସେମିତି ପାଣି ପିଇଲେ ତା ଦେହରେ କିଛି ଏଇ ଜୀବାଣୁ ଅଛନ୍ତି ଯେମିତି ଆମ ଦେହ ପ୍ରତି କ୍ଷତିକାରକ କିଡନୀ କି ବି ଆକ୍ରାନ୍ତ କରୁଛନ୍ତି
ଖାଲି ଖାଲି କ୍ଷତି କରିବା ନୁହଁ ବହୁତ କ୍ଷତିକାରକ ବୁଝିଲେ କି ବହୁତ କ୍ଷତିକାରକ ସେଟାକୁ ଆମକୁ ଯେମିତି ହେଲେ ବି ଆମ ମାନ ଆମକୁ ନୁହଁ ଆମେ ସମସ୍ତଙ୍କ ପାଇଁକ ବି ମୁଁ କହୁଛି ଆମ ଖାଲି ଆମ ମାନଙ୍କ ପାଇଁ ନୁହେଁ ଆମର ଯେତିକ ତଥାବି ମାନେ ଜନସାଧାରଣ ଲୋକ ଅଛନ୍ତି ଜନସାଧାରଣ ଲୋକ ଅ ସେନ୍ ସେମାନେ ସମସ୍ତଙ୍କୁ ମତେଇ ମତେଇକିନି ଆମେ ଯେମିତି ହେଲେ ସରକାରଙ୍କ କଥା ଗଉଁଟେ ଚିଠି ଲେଖି ଗାଁ ନହେଲେ ଗାଁ ଗାଁ ବାଲାଙ୍କ ପତରୁ ଉ ଚିଠି ଲେଖି ତାଙ୍କ ଦ ଦସ୍ତଖତ ନେଇ ଆମେ ଆମେ ଯାଇକିନି ସରକାରଙ୍କ ସରକାର ହଉ କି ଆମର ଆମ ତହସିଲ ଦିକ କତି ହଉ କି ଯେକୌଣସି କି ଆମର ଇଏ ଯଉ ଆମର ସମସ୍ତଙ୍କକଥା ଆଜ୍ଞା ତାଙ୍କ କତିକି ଯାଇକି ଆମେ ଯେମିତି ହେଲେ ଆମ କଣ ନାଇଁ ଏଇଟାକୁ ଯେମିତି ଆମ ଆମ ମନ୍ତବ୍ୟ ଟାକୁ ଆମେ ଯେମିତି ଆମେ ହଟେଇବା ବୁଝିପାରିଲେ କି ସେ ଜିନିଷ ଟା କଲେ ସମସ୍ତଙ୍କ ପାଇଁ ଭଲ ହେବ
ଆଜ୍ଞା ଆପଣଙ୍କ କଥା ମୁଁ ବୁଝିପାରୁଛି କିନ୍ତୁ ପ୍ଲାଷ୍ଟିକ କୁମ ଏତେ ସହଜରେ ଆମେ ହଟେଇ ପାରିବାନି
ହଟେଇ ପାରିବା ନିଶ୍ଚିତ ଆମେ ହଟେଇ ପାରିବା। କିନ୍ତୁ ଆମେ ସେଟା ଆମର ମ ଆମର ମନ ଯଦି ଆମ ମନ ଦୃଢ ଯଦି ଆମେ ଶକ୍ତି ହେଇକି ଆମ ମନ ଦୃଢ ଯଦି ଆମେ ଏ - ମେ -ଦୃଢ କରିପାରିବା। ମନୋବଳ ଯଦି ଆମେ ଦୃଢ କରିପାରିବା ସେଟା ନିସ୍ ନିସ ନିଶ୍ଚନ୍ତ ଆମେ ପ୍ଲାଷ୍ଟିକି ହିଁ ହଟେଇ ପାରିବା। ସେଇଟା ଆମରି ଉପରେ ନିର୍ଭର କରେ। ଆମ ଏ ପିଲ ଜନ ସାଧାରଣ ଲୋକଙ୍କ ଉପରେ ହିଁ ନିର୍ଭର କରେ ଆମେ ଯଦି ଚାହିଁବା ସବୁ କିଛି କରିପାରିବା ଆମେ ଯଦି କି କି ନ ଚାହିଁବା ଆମେ ସେଟା କେମିତି କଣ କରିପାରିବା ତ ଆଉ ଆମେ ପ୍ଲାଷ୍ଟିକ ଆମେ ପ୍ଲାଷ୍ଟିକ ରେ ପାଣି ପିଉଛେ ଆଡେ ସାଡେ ଫୋପାଡି ଦଉଛେ ବୁଝିପାରୁଛେ। ଛନ୍ତି ପ୍ଲାଷ୍ଟିକି ପା ପାଣି। ପିଇକି ପାଣି ପିଉଛନ୍ତି ଆମେ ଥଣ୍ଡା ପିଉଛନ୍ତି କି ଯେ କୌଣସି ଜିନିଷ ବି ଆମେ ପ୍ଲାଷ୍ଟିକିର ବ୍ୟବହାର କରୁଛେ ସେଟାକୁ ଆମେ ସେଟାକୁ ଆମେ ଆମେ କଣ ଆମେ ସେଟାକୁ ଆମେ ପୋଡିଦବାର ଅଛି ସେଟାକୁ ଆମେ ଫୋପାଡ଼ି ଦଉଛେ ନା। ହେଲେ ଫୋପାଡ଼ି ଦବା ଦ୍ବାରା ଫୋପାଡ଼ି ଦବା ଦ୍ଵାରା ଆଡେ ସଡେ ପଡୁଛି ଆଡେ ସା ପଡିବା ଦ୍ଵାରା ଆମେ ଯିଏ ବି ପାଉ ପାଉଚନ୍ତି ତାକୁ ଗୋଟେ ଗୋଟେଇ ଗାଟେଇ ନେଇ ପଳଉଛନ୍ତି ଗୋଟେଇ ଗାଟେଇ ନେଇ ପଳେଇବା ଦ୍ଵାରା ସେ ତ ଛୋଟ ଛୁଆ ବି ତାକୁ ଦେଖିକିନି ଛୋଟ ଛୁଆ ମାନେ ଦେଖିକିନି ତାକୁ ଧରିକି ପାଟି ଫାଟିରେ ପୁରାଉଛନ୍ତି ପାଟି ବାଟେ ପୁରେଇଲେ ଯେତିକି ଯାବତବ ଯେତିକି ଯିବାଣୁ ଯ ଛୋଟ ଛୁଆଙ୍କ କତିକି ଯାଉଛି। ତାଙ୍କ ପେଟକୁ ଯାଉଛି। ବୁଝିପାରୁଛନ୍ତି କି? ତାଙ୍କ ତାଙ୍କୁ ପୁଣି ଯେକୌଣସି ରୋଗ ହେଉ ଜୀବାଣୁ ତାଙ୍କ ପେଟକୁ ଗଲା ମାନେ ଛୋଟ ଛୋଟ ଛୁଆଙ୍କ ପ୍ରତି ବହୁତ କ୍ଷତିକାରକ ନା।
ଆଜ୍ଞା।
ସେଟାକୁ ଆମେ ଯେମିତି ହେଲେ ସେ ପ୍ଲାଷ୍ଟିକ ଆମେ ଯୋଉ ପ୍ଲାଷ୍ଟିକରେ ଆମେ ପାଣୁଛେ ଆମେ ସେଟାକୁ ଆମେ ଚେଷ୍ଟା କରିବା ଯେ ସେ ପ୍ଲାଷ୍ଟିକ ବୋତଲକୁୁ ଆମେ ଯେମିତି ହେଲେ ଯେକୌଣସି ଆମେ ବ୍ୟବହାର କରିକି ସେ ପ୍ଲାଷ୍ଟିକ ବୋତଲକୁ ଆମେ ଫୋପାଡି ଗୋଟା ଗୋଟେ ଜାଗାରେ ଆମେ ରୁଣ୍ଡ କରି ତାକୁ ଆମେ କେମିତି ପୋଡିବା ପାଇଁ ଚେଷ୍ଟା କରିବା। ଆମେ ସେ ପ୍ଲାଷ୍ଟିକ ଜିନିଷକୁ ଯେମିତି ଆମ ଆଖି ସାମ୍ନାରେ ନ ଦେଖିବା ବୁଝିପାରିଲେ କି? ସେଟାକୁ ଯେମିତି ଆମେ ହଟେଇଦବା ସେଇଭଳିଆ କାମ ଆମେ କରିବା ହଟେଇଦେଲେ ଆମର ହଁ ଆମେ ତାକୁ ଘଟିଦବା ମାନେ ଆମେ ତାକୁ କୋଉଠି ଜାଗା ଫୋପାଡିବା ନାଇ। ତାକୁ ଗୋଟେ ଜାଗା ରୁଣ୍ଡ କରିକିନି ଆମେ ତାକୁ ଜା ଜାଳିକିନି ଟୋଟାଲି ପାଉଁଶ ହିଁ କରିଦବା।
କୁଡା କୁ କୁଡେଇ ଧାନ ମାନେ ସାହାଯ୍ୟ ନବାକୁ ପଡିବ।
ବାସ ଆମର ସେଇଟାକୁ ଆମର ସମସ୍ତେ ମାନେ ସବୁ ସବୁ ଲୋକଙ୍କ କତିରୁ ଆମର ଯୋଉ ଆମ ସାହାଯ୍ୟ ମାଗିବା ଦରକାର। ତାପରେ ସମସ୍ତ ସାହାଯ୍ୟ ଆମକୁ କରିବା ଦରକାର। ସମସ୍ତେ ଯଦି ଚାହିଁବେ ଆମେ କରିପାରିବା ଆମେ ନିଜେ ଚାହିଁଲେ ଆମେ ଆମେ ପୁଣି ଏକା ଚାହିଁଲେ କିଛି କରିପାରିବା ନାହିଁ। ସମସ୍ତଙ୍କ ସାଙ୍ଗରେ ସମସ୍ତଙ୍କ ସାଙ୍ଗରେ ସାଙ୍ଗ ହୋଇକିିନି ସମସ୍ତେ ଏକଜୁଟ ହେଇକି ସେ ଡିସିସନ ସେ ସେ ଯୋଉ ସେ ଆମେ ସମସ୍ତଙ୍କ ସାଙ୍ଗରେ ସାଙ୍ଗ ହେଇକି ନିଷ୍ପତ୍ତି ଟା ଆମେ ନେଇବା ନ ନେଇପାରିବା ବୁଝିପାରିଲେ କି?
ଆଜ୍ଞା।
ନହେଲେ ଆମେ ନିଜେ ନିଜେ କିଛି କରିପାରିବା ନାହିଁ।
ଆଜ୍ଞା ବୁଝିପାରୁଛୁ କଥା। ଆଜ୍ଞା ଆପଣ ଆଜ୍ଞା ଯୋଉ ପ୍ଲାଷ୍ଟିକ କହିଲେ ଯୋଉ ଫୋପଡା ଫୋଫୁଡି କରିବେନି ଏହି ଫୋପଡା ଫୋଫୁଡି ଦ୍ଵାରା ଆପଣ ଦେଖୁଥିବେ ମାନେ ଆପଣ ଯେମିତି ଗୋଟେ ଘର କଲେ ପଦା ସହରରେ ସେଠି ଯୋଉ ଖୋଳିବେ ଆଗେ ତ ଆପଣଙ୍କ ଯୋଉ ନିଅ ତା ଦେହରେ କେ କିଛି ପ୍ଲାଷ୍ଟିକ ର ଆବର୍ଜନା ଅଛି ଯାହା ଫଳରେ କେ ପ୍ଲାଷ୍ଟିକ ପଚୁନି କି ମାଟିକି ବି ଖରାପ କରିଦଉଛି। ମାଟିକି ଜୀବନକୁ ଆଉ ମାନେ ଯୋଉମାନେ ଏବେ ଦେଖୁଥିବେ ଭୋଜି ଆୟୋଜନ ହେଲେ ତାଙ୍କେ ବିଭିନ୍ନ ପ୍ର ବୋତଲ ଏବେ ଯୋଉ ଭୋଜି ଇଏ ଉପରେ ପଡୁଛି ମାନେ ଖାଦ୍ୟ ଯୋଉଠି ଖାଉଛନ୍ତି ଆ ଆମେମାନେ
ସିଏ ଖାଉଛନ୍ତି ଆମେ ଏ ବେ ବେ ବେ ଏଇନାକେ ପାଣି ବୋତଲ ପାଣି ଗି ଗ୍ଲାସ ରେ ଦବା ଦ୍ଵାରା ଏଇନାକେ ସବୁ ଗ୍ଲାସ ରେ ନ ଦେଇକିନି ଅଧିକା ସବୁ ପାଣି ବୋତଲ ଗୋଟା ଗୋଟାକି ଧରେଇ ଦଉଛନ୍ତି। କି ପାଣି ପାଉଚୁ ଜରି ବ୍ୟବହାର ଅପବ୍ୟବହାର ଶଶୁର ସବୁ ଜରି ବ୍ୟବହାର କରୁଥିବା ଜିନିଷ ପଲିଥିନ୍ ବ୍ୟବହାର କରୁଥିବା ଜିନିଷ ଗୁରା ସବୁ ଧରେଇ ଦଉଛନ୍ତି। ପୁରା ବହୁତ ଦେହ ପାଇଁ ବହୁତ କ୍ଷତିକାରକ ବୁଝିପାରିଲେ। ସେ ଜିନିଷ ବହୁତ ଦେହ ପାଇଁ ବହୁତ କ୍ଷତିକାରକ ସେଇ ଜିନିଷ ଟାକୁ ଆମେ କେମିତି କଣ କରିକିନି ଆମେ ହଁ ମୁଁ ଚିଠି ଲେଖି କି ସେ ସରଳର ଦ୍ଵାରା ଆମେ ସେଟାକୁ ଯେମିତି ଆମେ ହଟେଇ ପାରିବା।
ଆଜ୍ଞା ଆପଣ ଦେଖିଥିବେ ତ ଭୋଜିରେ ଭୋଜି ପଡିି ସାରିଲା ପରେ ସକାଳୁ ଯାଇକି ଯଦି ଆପଣ କୋଉ କାମରେ ଯାଉଥିବେ ଆପଣଙ୍କ ଗାଁ କତିରେ ବି ଯଦି ଭୋଜି ଥିବ। ମାନେ ସକାଳୁ ଦେଖିବେ ଗାଈ କିମ୍ବା କୁକୁର ଖାଉ ଖାଉଥିବେ ତା ଫଳରେ ତାଙ୍କ ପେଟରେ କି ଛି ମାନେ ପ୍ଲାଷ୍ଟିକ ଯାଇକି ଯେମିତିକି ତାଙ୍କ ପାଚନ ଶକ୍ତି କି ନଷ୍ଟ କରିଦିଏ।
ନ ନଷ୍ଟ ହଁ ମୃତ୍ୟୁବରଣ କରନ୍ତି। ସେଇଟା ତାଙ୍କ ତା ସିଏ ତାଙ୍କର କଣ ସେ ଆମର ପଶୁ ଗୋକୁଳ ପଶୁ ହଉ ହୁଅନ୍ତୁ କି ପକ୍ଷୀ ମାନେ ହୁଅନ୍ତୁ କି ଯେକୌଣସି ଜିନିଷ ହୁଅନ୍ତ ସିଏ କଣ ଆଉ ମଣିଷଙ୍କ ଭଳିଆ ସିଏ କଣ ଆଉ କିଛି ଜାଣିପାରନ୍ତି କି ଜାଣିପାରନ୍ତି ନା। ସେଇଟାକୁ ସେ ସେ ସେ ସେ ଜିନିଷ ଟା ଜାଣି ପାରନ୍ତିନି ବୋଲିକି ସେ ଏଇଭଳିଆ କାମ କରନ୍ତି। ସିଏ ଯଦି ଜାଣି ପାରିଥାନ୍ତେ ମଣିଷଙ୍କ ଦ୍ଵାରା ମଣିଷ ଯଦି ଆମେ ଯେମିତି ସବୁ ମଣିଷ ମାନେ ଯେମିତି କ - ଆଉ ସେମିତି କିଛି ନା ସବୁ ଜିନିଷକୁ ବୁଝିପାରୁଛନ୍ତି ସବୁ କଥାକୁ ଇଏ କରିପାରୁଛନ୍ତି ସେଟା ସେ ଯଦି ସେ ଜିନିଷଟା ତ ସେ ବୁଝି ପାରିଥାନ୍ତେ। ତାହେଲେ ସିଏ କଣ ପଲିଥିନି କି କିମ୍ବା ପ୍ଲାଷ୍ଟିକ ଜିନିଷ ସିଏ କଣ ଖାଇ ପାରିଥାନ୍ତେ କି? କେବେ ବି ଖାଇ ପାରିନଥାନ୍ତେ ନା ବାସ୍ ସେ ଜିନିଷଟା ସେ ସେ ଖାଇ ପାରିନଥାନ୍ତେ ସେ ସେ ଜାଣି ପାରନ୍ତିନି ବୋଲିକି ତାଙ୍କ ଦ୍ଵାରା ଏମିତିଆ ଭୁଲ ହେଇଯାଏ ଯଦି ସେ ଜାଣି ପାରିଥାନ୍ତେ ସେ ଏମିତିଆ କାମ କେବେ ବି କରିପାରିନଥାନ୍ତେ। କି ତାଙ୍କର ଏମିତି କାମ କରିବା ଦ୍ଵାରା କେବେ ବି ମୃତ୍ୟୁବରଣ ହେଇନଥାନ୍ତା।
ଆଜ୍ଞା ସେ ଆଉ ଗୋଟେ କଥା ସିଏ ଖାଇଦେଇକି ତାଙ୍କର ଯଦି ପେ ପେଟ କି ଖରାପ ହବ ସେ ତ ମେନ କହି କହିପାରିବେନି ନା ସେଇଟା ହେଲା ମହତ୍ୱପୂର୍ଣ୍ଣ ଯଦି ମଣିଷ ଯେମିତି କହିଦଉଛି ଏ ମୋ ପେଟ କାଟୁଛି ମୁଁ ଯାଉଛିି ଡାକ୍ତରଖାନା ସେ ସେମିତି କହିପା କହି ମାନେ ନ କହିବା ଦ୍ଵାରା ତାଙ୍କ ଦେହ ଖରାପ ହେଇଯାଉଛି ଆଜ୍ଞା ମୁଁ ରହୁଛି ଘରେ ଡାକିଲେଣି। ଆ
ଆଜ୍ଞା
ଆଜ୍ଞା ମୁଁ ରହୁଛି ଘରେ ଡାକିଲେଣି ଖାଇବି।
ଆଜ୍ଞା ଯାଆନ୍ତୁ ଶୁଭ ସନ୍ଧ୍ୟା।
ଆଜ୍ଞା